ହାଲୋ ହ୍ୟାଲୋ ହ୍ୟାଲୋ। ଉରୁ
ରୁଟି ବେଲିବ ଖାଇନା?
ନାଇଁ ଖିଆ ପିଆ ହେଇ ନାଇଁ ହବ ଆଉ।
କଣ କରିଲ ରୁଟି ଆଉ କଣ?
ରୁଟି ଆମର ଦିନେରେ ମାଣ ଜାଉ ହେଇଥେଲା। ଆଉ ଏଇନିନ୍ ତକାରୀ ଥୁଆ ହେଇଚି ଜାଉ ଥୁଆ ହେଇଚି।
ହଁ ଏ ତା ସାମ୍ ସାନ ଭାଇ ଏଇକା ଆସିବ ସେ ଖାଇବ। ହଁ।
ଆଁ ବା
ବାପା ଖାଇବେ ରୁଟି ଆଉ କଦଳୀ
ଚିନି ଚକୁଟା ହବ।
ହୁଁ।
ଆଉଁ ଆମ୍
ଆ ମୁଁ ଅରୁଆ ଭାତ ଅଛି ଅରୁଆ ଭାତ ତକାରୀ ଖାଇବି।
ଆଉ ମା କଣ ଅ ଯୋଉ ଖାଇବ ମାଣ ଜାଉ।
ଓ ହଁ। ତ ସବୁ ମିଶେଇ ମାଶେଇ ଖାଇବା ଆଉ।
ନା।
ହଁ ଆଉ ତମ ଘର ମନ୍ଦିର ପ୍ରଚିଷ୍ଠା ହଉଥିଲା?
ହୁଁ।
ଆ କଣ ସବୁ ହେଇଥିଲା, କେତେ ଲୋକ ହେଇଥିଲେ?
ମୁଁ ମନ୍ଦିର ପଚିଷ୍ଠା ଦିନ ଆମକୁ କର୍ତ୍ତା କତ୍ତୀ କରିଥିଲେ।
ହୁଁ।
ଆମେ କର୍ତ୍ତା କର୍ତି ହେଇଥିଲୁ। ଆଉ
ଏଇଟା ମନ୍ଦିର ପଚିଷ୍ଠା ହେଇଥିଲା?
ଉଁ ଦିଇଟା ଆଉ ଗୋଟେ ଶନି ମନ୍ଦିର, ଆଉ ଗୋଟେ ମଙ୍ଗଳା ମନ୍ଦିର। ଦିଇଟା ମନ୍ଦିରରେ ଚାରିଟା ହେଇଥିରେ କର୍ତ୍ତା କର୍ତୀ
ହୁଁ ଆଉ କଳସ ବୁଡ଼େଇବାକୁ କେତେ ଲୋକ ହେଇଥିଲେ?
ହୁଁ ତିନିଶହ ସାଢ଼େ ତିନିଶ ଭଳିଆ ଲୋକ ହେଇଯାଇଥିଲେ ଆଉ।
ସବୁ ଲୁଗାପଟା କିଏ କରିଥିଲେ?
ହଁ ଗୋଟ ସାଇ ତରଫରୁ ହେଇଥିଲା କମିଟି ତରଫରୁ ହେଇଥିଲା। ବଡ ଛୁଆ ମାନେ ଯେ ଯା ଦାଇତ୍ୱ ନେଇଥିଲେ ନା, କି ଲୋକ ଦେଲା କିଏ ଗାମୁଛା ଦେଲା। ବଡ ଆକାରରେ ହେଇଥିବ ଆଉ। ହଁ ବଡ ଆକାର ହେଇଥିଲା। ହଁ ତିନ ଦିନ୍ ହେଲା ଆଉ ତିନ ଦିନ ନା ଚାରି ଦିନ, ତିନି ଦିନ ହେଲା। ହଁ। ଆଉ ଖାଇବା ପିଇବାକୁ ତିନି ଦିନ ହେଲା।
ହୁଁ।
ଉ ସ୍ତ୍ରୀ ଲୋକମାନେ ସେ ଗାଁଟେ ଯାକ ଲୋକ ତିନି ଦିନ ଯାକ ସକାଳେ ଏ ଦି ପହରେ ରାତି ବେଲା ଖାଇଲେ। ଆମେ ତ ହଁ ଆମେ ତ ଯାଉ ସେଠିକ ଆମେ ସେଠି ସୂର୍ଯ୍ୟ ପୂଜା କରିସାରିଲା ପରେ ଆମେ ସେମିତି ଉପାସ ଥିବୁ।
ହୁଁ।
ସୂଯ୍ୟ ପୂଜା କରି ସାରିଲା ପରେ ଦଶଟା ବେଳକୁ ଖାଇବୁ ଚୁଟା ସନ୍ତୁଳା, ଡାଲମା। ସବୁଦିନ? ସବୁଦିନ ଏଗାର, ଦଶଟା ସାଢେ ଦଶଟା ବେଳେ ଚୁଡା ସନ୍ତୁଳା ଡ଼ାଲମା
ହଁ।
ଆଉ ଦିଇ ପହର ଯାକ କିଛି ଖାଇବନି ତମେ।
ଆଉ?
ନା। ଉପାସେ। ଉପାସ ନୁହ ଉପାସ ନୁହଁ ରାତିରେ ଆମେ ପୂଜା ସରିଲା ପରେ ଆମେ ଯୋଉ ବଟୁ ଲଗେଇଥାଉ ବଟୁ ଥୋଇ ଥୋଇ ଦେଇକି ଆସୁ ପୂଜା ସରିଲା ପରେ ଆମେ ଖାଉ ଅରୁଆ ତ। ଡାଲିି ଆଉ ତା ସାଙ୍ଗ କଣ ଠାଇ ଠାଇ ତତକାରୀ ପତ୍ର ଲଗେଇକି ଖାଉ। ହଁ ସେ ତାଙ୍କର ବ୍ରାହ୍ମଣ ମେ ଖାଇବେ ବ୍ରାହ୍ମଣ ମାନେବେ ବ୍ରାହ୍ମଣ ମାନ ଯାହା ଖାଇବେ ବ୍ରାହ୍ଣ ଯାହା ତମେ ହେଉ ତା
ତମେ ସେଇଆଡେ ଯୋଉ ରୋଷେଇ ହ
ତମେ ଖାଉନି
କହେ ବାହାରେ ଯୋଉ ରୋଷେଇ ହୁଏ ତମେ ଖାଉନି?
ହୁଁ। ନାଇଁ ଆମେ ଖା-ବାହାରେ ଯୋଉ ରନ୍ଧାଯାଏ ଆମେ ଖାଉନୁ।
ତୋମର ଅଲକା ନନା ରାନ୍ଧନ୍ତି?
ଆମର ଅଲଗା ରାନ୍ଧା ନା- ଯୋଉ ତାଙ୍କର ବ୍ରାହ୍ମଣ ଆସି ରାନ୍ଧେବେ। ଯାହା ରାନ୍ଧଥିବେ ଆଗ ବ୍ରାହ୍ମଣ ମାନେ ଖାଇବେ, ବ୍ରାହ୍ମଣ ମାନେ ଖାଇ କୁ ଉଠିଲା ପରେ ଯେ ଆମେ ଖାଇବୁ।
ହଁ।
ହଁ।
ମନ୍ଦିର ପ୍ରତିଷ୍ଠା ଭାରି ବାରଣ।
ଭାରି ବାରଣ ଭାରି, ଆଉ ଦିନରେ ଖା ଖାଇବା ପିଆ ହୁଏ, ରାତିରେ ଖାଇବା ପିଆ ହୁଏ।
ସବୁ ଲୋକ ଯାଆନ୍ତି ଖାଇବାକୁ?
ଆ ବର୍ଷ ଗୁଡା ଆଉ ସବୁ ଆଉ। ଆଉ ଏମିତି ବୁଲାବୁଲି କରୁ ଆଉ। ତାର ପୂଜା ହେଲା ପୂଜା ସାରିଲା ପରେ ପୁ ପୁନଆଳତି ସେଦିନ ଆଉ ଠାକୁର ଗାଁ ଗାଁ ବୁଲିଲେ। ଏ ସବୁ ଗାଁ ବୁଲେଇଲେ।
ହଁ।
ଉଁ, ଗାଁ ବୁଲି ବାଲିକି ଛବି ଏ ଗାଁ ବୁଲିଲେ, ଗାଁ ବୁଲି ସାରିକି ଇଏ କଲେ ଆଉ। ହୁଁ।
ମନ୍ଦିରରେ ଲୋକ ହଉଛନ୍ତି?
ହଁ ମନ୍ଦିରରେ ଲୋକ ହଉଛନ୍ତି ଆଉ। ଯାହା ଯେମିତି ଲୋକ ହଉଛନ୍ତି ଆଉ।
ହଁ।
ହଁ। ଆଉ ନା ଶନି ମନ୍ଦିର ବାବାକୁ ବିତରିତ କରିଦେଲେ। ପଳେଇଲେ ହୁଁ, ହୁଁ ଆଉ, ଭଲ ପୁଜୁନଥିଲେ? ହଁ ହୁଁ, ବାବା ଖାଲି ମାତା ମାନଙ୍କୁ ଧରିକି ମଠରେ ବସିଲେ। ଆଉ କାମ ଧନ୍ଦା କିଛି କଲେନି। ଆଉ ସେ ନନା ମାନେ କଣ ଟୁକୁର କିରି କରିଦଉଥଲେ ବି ବସିବବା ଆମ ଇଏର ଅଁ, ହଁ। ଆଉ ଆଉ କଣ ତାଙ୍କର।
ହଁ।
ଆ ତିନି ଦିନ କାଳ ବସିଲା ପୂର୍ଣ୍ଣ ଆଳତି ହେଲା, ପୂର୍ଣ୍ଣ ଆଳତି ହେଇକି ଗାଁ ଯାକ ଠାକୁର ବୁଲିକି ଧୂପ ଦେଲେ ଆଉ
ତୋମେ ତିନି ଦିନ ଯାକ ଉପାସ ପୁରା?
ଆମର ତିନି ଦିନି ଯାକ ଉପାସ।
ଆ,
ହୁଁ। ଆଉ କଣ କରିବ? କଣ କହିଲ? ମୁଁ କହିଲି ଘର ପାଣି ଘର ଖାଦ୍ୟ କିଛି ଖାଇବନି? ସେଇଠି ଖାଇବ ଯାହା ମନ୍ଦିରରେ? ହଁ ଯାହା ମନ୍ଦିରରେ ଖିଆ ହବ।
ହଁ।
ଘର ପାଣି ନାହିଁ ନା ବାହାର ପାଣି ନାହିଁ।
ହଁ।
ହୁଁ।
ଆଉ ମ ମ ବର୍ଷ କେବେ ହବ?
କଅ କହିଲ?
କାଲି ବର୍ଷକୁ ପୁଣି ହବ।
କେଜାଣି କଣ କରିବେ? ବର୍ଷକୁ କର୍ତ୍ତା ହବନି ତମେ? ବର୍ଷକୁ ତମେ କର୍ତ୍ତା ହବନି ପୁଣି? ଉଁ। ଆଉ ରଥଯାତ୍ରାକୁ ପୁରୀ ଯିବନି? ନାଇଁ ମ ରଥଯାତ୍ରା ରେ ଏ ଭିଡରେ କିଏ ପୁରୀ ଯିବ।
ଆଉ ପୁରୀ ଯାଆନ୍ତି ତ ସେଦିନ।
ଏ ଯଉ ଭିଡ଼
ଭିଡ଼ରେ ସେଇଦିନ ସମସ୍ତେ ଯାଆନ୍ତି ପୁରୀ।
ହଁ। ହଁ ଆମ ଗାଁରେ ରଥ ଚାଲେ।
ହଁ। ଆଉ ବାମଣୀ ଘରେ ଚାଲେ।
ହୁଁ। ହଁ ବାମୁଣୀ ଗାଁରେ ଚାଲ ପା।
ହୁଁ।
କଣ କହିଲ? ଆମ ଗାଁରେ? ଆମ ଗାଁରେ ପା ବଡ ଭାଉଜ ଯିଏ ସେ କରେ।
ହୁଁ।
ହଁ। ଆଉ । ଆଉ ଏତେ ନିଦ ମତେ ଭାରି ଜୋରସୋରେ ମାଇଲାଣି। ତମେ କଣ ଖାଇବ?
ହୁଁ।
କଣ କହିଲ?
ଏ ତମେ କଣ ଖାଇବ?
ହଁ ମୁଁ ଯାହା କରେ ସେଇଆ ସେଇଆ ଖାଇଦେବି ଆଉ।
ହୁଁ।
ହୁଁ।
ସେଇଆକୁ ଖାଇଦବ। ଆଉ କିଛି ଖାଇବନି?
ନାଇଁ ସେଇଆ କରିଦବୁ ଖାଇଦବୁ ଆଉ। ଭାତ ଅଛି ସେ ଖାଇବ। ଆଉ ଗୋଟେ ବୋତଲ ହେଇଗଲେ ହେଇଯିବ ଆଉ। ଭାତ କିଏ ଖାଇବ? ଭାତ ପାକନ ଖାଇବ।
ହୁଁ।
ଆଉ ତମେ? ଆମେ
ହୁଁ।
ଆମେ, ସେୟାକୁ ଖାଇବୁ ଆଉ। ବ ଟିକେ ରୁଟି ଖାଇବ ଯଦି ଖାଇବ
ହୁଁ। ତମ ପୁଅ କୁଆଡେ ଯାଇଛି?
ମୋ ପୁଅ ଯାଇଚି ତା ବାବା ସାଙ୍ଗରେ। କଣ ମନ୍ଦିର? ହଁ
ଆସି ଟ୍ୟୁସନ୍ ଯାଇନି କି ଆଜି?
ହଁ।
ଆ ଟ୍ୟୁସନ୍ ଯାଇନି?
ଟ୍ୟୁସନ ଆଜି ଯାଇନି। କିଏ? ତମ ପୁଅ। ହଁ ଯାଇଥଲା ଆଇିଲାଣି ହାରିବା।
ଆସିକି ମନ୍ଦିର ଯାଇଛି?
ଆସିବ କେତେବେଳେ? ଆସିବ ଆଉ ଟିକେ ପରେ ଆସିବ ଆଉ ମୋ ଆଖି ପୁରା ଜୋରସରେ ବୁଜିହେଲାଣି।
ଠିଆ ହେଇଯାଅ। ଆଉ କଣ କରୁଛ?
ହ୍ୟାଲୋ। କଣ କହିଲ?
ଆ
ନାଇଁ ହଁ ଠିଆ ବି କଣ ଯିବା ଖାଇବା ପିଇବା ନିଦ ଲାଗିଲାଣି। ଆଉ ଚାରା ନାଇ କଥା ହବାକୁ
ହଉ
ଆଁଇଛା ଖାଇବା ରୁଟି। ହଁ।
ହଁ
ହଁ।
ଆଉ ତାଙ୍କେ ଯୋଉ ତମ ଘର ପାଖରେ ଯାଆଘର ତାଙ୍କର ସବୁ ଖବର କଣ?
ହଁ ସବୁ ସେମିତି ଆଉ। ଆଉ ତାଙ୍କ ବୋଉ କେମିତିଆ? ହଁ ଭଲ।
ହଁ।
ଭଲ ହେଲେ ତାଙ୍କର ମନ୍ଦ ହେଲେ ତାଙ୍କର ଆମର କଣ ଅଛି।
ଆଉ ତମ ଘରକୁ ଯିବା ଆସିବା କରନ୍ତି ନି? ଆଁ।
କଣ କହିଲ?
ତମ ଘରକୁ ଯିବା ଆସିବା କରନ୍ତି ନାଇଁ ତାଙ୍କର?
ହଁ ଯିବା ଆସିବା କରେ ତା ମନ କଥା
ହଁ।
ଆଉ ତା ଷାଷୁ ଷାଷୁ ଯଏ
ହୁଁ।
ହେଲା।
ଆଉ ତା ଶାଶୁ ପା କୁଆଡେ ଯାଉଥିଲା?
କଣ କହିଲ? ତା ଶାଶୁ ପାଖଆଡ ଯାଉଥିଲା? କୁଆଡ଼େ ଯାଉଥିଲା?
କୁଆଡେ ତା ଭଉଣୀ ଘରକୁ ଯିବ?
ଦଶ ମିନିଟ୍ ହେଇଗଲାଣି ବନ୍ଦ କରିଦେଉଛି
ହଁ।